ହଁ ହଁ।
ସୁବିଲା
ହଁ ସୁବୁଚି କୁହ।
କଣ କରୁଛ?
ଏ ଖାଇ ପିଇକିଛଆଙ୍କୁ ଖୁଆ ପିଇ ଦେଇକି ଶୋଇବା ପାଇଁ ଆସିଥିଲି ଆହୁରିଁ ଫୋନ କରିଦିଏ ଛୁଆ ଟା ତ ଏଇନା ଶୋଇଦବ ନାହିଁ।
ଓହୋ ଆଉ କୁଆଡେ ବୁଲାବୁଲି କର ପ୍ଲାନିଂ ଅଛି ନା ନାହିଁ?
କୁଆଡା ଦେଖି ଯେ ଯିବା କଣ ରଜକୁ ଗାଁ କୁ ଯିବାର ଅଛି ତ ରଜ ମହୋତ୍ସବ ଟା ହଉଛି ତ।
ଓହୋ।
ପେଇଛନ୍ତି ସବୁ ଆମ ଗାଁ ରେ ସବୁ ଝିଅ ମାନଙ୍କୁ ଆର ବର୍ଷଟା ପକେଇଥିଲେ ଯାଇନି। ଏ ବର୍ଷ ଢକେଇଚନ୍ତି। ଆ ଦେଖିଆ ଆଉ ଭାବିଚି।
ହଁ।
ଆମ ସେପଟେ ଟିକେ ବହୁତ ଗରମ। ଆଉ ମୋ ଭଉଣୀ ମାନେ ଯଦି ସବୁ ଆସନ୍ତି ତାହେଲେ ଯିବି ଦେଖ ଖିଆ ଭାବିଚି ଆଉ।
ଓହୋ ହଁ ସମସ୍ତେ ଆସିବେ ତମେ ବୁଲିକି ପଳେଇ ଆସିବ ତା ମନ ଟା ଟିକେ ମ୍ ମାନେ କଣ କଲେ ଭଲ ହେଇଯିବ ଭଲ ଲାଗିବ ଟିକେ ଗାଁକୁ ଗଲେ ବୁଲିବା ପାଇଁ ଆଉ ରଜ ବି ହଉଚି ରଜ ମହଚ ଚବ ଆଉ ତମ ଗାଁ ତ ଭଲ ଦୋଳି ଫୋଳି ପଡିଥିବ ତାହେଲେ ଯାଇକି ବୁଲି ବୁଲି ଆକ ଆସିବ।
ଯିଏ ଗାଁରେ କିଛି ନାହିଁ ତ ଏଠି ଖାଲି ଘରେ ପସି ପସି ସି ରହିବୁ ଟିକେ ଗଲେ ଟିକେ ବୁଲାବୁଲି କରିବୁ।
ହୁଁ ଆଉ ଯୋଉ ତମର ହେଲା କେମିତି ଦୋଳି ଫୋଳି କେମିତି କଣ ପଡେ ନା ଡିଜେ ଫିଜେ ବାଜନ୍ତି ନା?
ହଁ ଡିଜେ ବଜୁନ୍ତି ଦୋଳି ପଡେ ସବୁ ଆମ ଆଡେ ଥାଏ ଗୋଟେ ନିଶାଣି ଦୋଳି ନିଶାଣି ହଁ ମାନେ ନିଶାଣି ଟାକୁ ବାନ୍ଧ ନ୍ଧିବେ ଦୌଡାରେ ତାପରେ ପଟା ପକେଇକି ଖେଳନ୍ତି।
ଏ ହେଟା କେମିତି ଖେଳନ୍ତି?
ସେଇଟାକୁ ସେ ନିଶାଣି ଦୋଳି କୁହନ୍ତି ଆମ ଆଡେ ଆମେ ଖେ ଜାଣିଚୁ ଆଉ ଆଉ ଏବେ ତ ଟିକେ ଗୀତ ଫିତ ସବୁ ବଜଉଛନ୍ତି। ହଁ। ରଜ ବାଟୁଅନ୍ତି। ପ୍ରସେସନ ଫ୍ରସେସନ କରନ୍ତି ଡି ଜେ ବ ଯେଇ
ଆମ ଗାଁରେ ଟିକେ ଅଲଗା ପ୍ରକାର ରଜ ବାଟୁଅନ୍ତି ଅଲଗା ଅଲଗା ଗୋଟେ ପ୍ରଣାଳୀରେ।
ଏଇ ଯୋଉ ଇଏ କରିକି କି କଣ ଗୋଟେ ବୋହୁ ନା କଣ
ହଁ ହଁ ବୋହୁ କରନ୍ତି। ପୁଅ ଦିଟାକୁ ବୋହୁ କରିଦିଅନ୍ତି ତାଙ୍କର ହାତ ଗଣ୍ଠି ପଡେ ହାତ ଗଣ୍ଠି ପଡେ ସମସ୍ତିଙ୍କ ଘର ଘରକା ତାଙ୍କର ହାତ ଗଣ୍ଠି ପଡେ ସେମାନେ ଘର ଘରକା ଯାଆନ୍ତି ପଇସା ଅଦାୟ କରନ୍ତି ଲାଷ୍ଟ କୁ ସେ ପଇସାକୁ କଣ କରନ୍ତି ଦି ଜଣଙ୍କ ସେ ନେଇଯାନ୍ତି କଣ କରନ୍ତି ତା କୁ ବୋହୂ କରନ୍ତି ତା ଶାଢୀ ଫାଢୀଇ ଚୁଡ଼ି ଚୁଡି ପିନ୍ଧେଇକି ପୁରା ଯେମିତି ବୋହୂ କରନ୍ତି ସେମିତି ବୋହୂ କରନ୍ତି ଯେମିତି ବାହାଘର ହୁଏ ସେମିତି ବାହାଘର କରନ୍ତି ତାଙ୍କର ବାହାଘର କରିକି ତାଙ୍କର ମାନେ କରନ୍ତି ହେଲା କଣ କହିଲ ସେ କେମିତି ଯୋଉ ସମସ୍ତଙ୍କ ଘରେ ବର୍ତ୍ତ ପଡେ ସମସ୍ତେ ଘରର ମାନେ ପଇସା ପଇସା ଦିଅନ୍ତି ଆଉ ପ୍ରସେସନ ବି କଣ କରନ୍ତି ମାନେ ଯୋଉ ପ୍ରସେସନ ମାନେ କଣ ଡିଜେ ବିଜେ ଯେମିତି ବାଜନ୍ତି, ରଜ ଟନ୍ତି ଏମିତି ନାଚ କୁଦି କରିକି ତାଙ୍କୁ ସେ ଯେଉ ବାହାଘର ଫାଘର କରିକି ଏମିତି ନେଇକି ଡିଜେ ବାଟନ୍ତି ଆଉ ତମର ପିଠା ଫିଠା କରନ୍ତି ନା ତମ ଗାଁଡେ ଯୋଉ କିଛି ପିଠା ରଜରେ ପିଠା ଫିଠା
ଆମ ଆଡେ ତ ବେଶୀ ପିଠା ହଉନା ଆମ ଆଡ଼େ କଣ ମୁଆଁ ପିଠ ଏଠା ଗୋଟେ ଗୋଟେ ଚଉପାତାରେ ହୁଏ ଯାଣିନ୍ତନା ଛୋଟଟେ ଛୋଟିଆ ଛୋଟିଆ ଆଣ ଦେଇକି କରନ୍ତି, ତା ଉପରେ ଟିକେ ନଡିଆ ଛିଞ୍ଚି ଦିଅନ୍ତି। ସେ ଚିନି ପଡିଥାଏ ହୁଁ ତାକୁ ମୁୂଆ ପିଠା କୁହନି ଆଉ ଜ ମାର୍କେଟ ରେ ବିକ୍ରି ହୁଏ। ଆଉ ଗୋ ଗୋଟେ ସେ ମମାନେ ପୁର ହାଣ୍ଡିରେ କପଡ଼ା ଦେଇକ କରନ୍ତି ବର୍ଡ଼ରଟେ ସେଇଟାକୁ ବି ମ ପିଠା କୁହାଯାଏ ନା ପୋଡ ପିଠା ତ ଏଇଟା ନିଆରା ବରାବ
ଏ ପକା
ପୋଡା ହବ ଆଉ ଆମର ବାଟି ଟିକେ ଏଥର ଟେଣ୍ଟ ଫେଣ୍ଟ ମାରୁଛନ୍ତି ପୁରା ଭଲ ଭଲସ କରୁଛନ୍ତି ଏ ବର୍ଷ
ତମେ ତାମେ ଯିବ ବୁଲ ହଁ ଆଉ ପୋଡପିଠା ଟା ପୋଡପିଠା ଟା ଏମିତି ଚୁଲିରେ କରନ୍ତି ବୋଧେ ନା ପୋଡ଼ପିଠା ବିରି ଚାଉଳ ଏଇଠି
ସେଇଥିରେ ସବ ପକେଇନ୍ତି ନଡିଆ କାଜୁ ଯି ଯାହା ପକେଇ ପାରଲା ପକେଇକି ତାକୁ ସେଇଥିରେ କଡେଇରେ ନିଆଁ ଦେଇ ଦେଇକିନା କଣ ତା ଉପ ଢାନ୍ତି କ ପଡା ଯାଏ ସିଝା ଯାଏ ସବୁ କରାଯାଏ।
ଓହୋ ଆଉ କଣ କରନ୍ତି ବିଟା
ତଳେ ନିଆଧ ହେଦେବେ ପୁଣି ତା ଉପରେ ପିଠାଢାଳକି ତା ଉପରେ ଫୁଣି ନିଆ ପଡ ପିଠାରେ
ଓହୋ, ଆଉ ଆମର ଆମର କିନ୍ତୁ, କରନ୍ତି କଣ କହିଲ ଚକୁଳି ପିଠା କରନ୍ତି ଆଉ ହେଲା ଯୋଉ ଛୁଞ୍ଚି ପିଠା କରନ୍ତି,
କଳି ମଣ୍ଡା ମଣ୍ଡା ତ ରଜ ର ତ ହୁଏନି କାକେରା ଟା ହୁଏ
ହଁ କାକରା ପିଠା କରନ୍ତି ସୁଜି କାକରା କରନ୍ତି ଆଉ ମଣ୍ଡାପିଠା କରନ୍ତି କିନ୍ତୁ ମଣ୍ଡା ପିଠା ଖାଇବା ପାଇଁ ଯ କରିବ ଆଉ ଆରିସା ପିଠା କିନ୍ତୁ ମେନ୍ କରାଯାଏ ଆମର ଆରିସା ପିଠାଟା
ତମେ ଭଲ ପାଅ କି ଆରସ ପିଠା ଖାଇବାକୁ
ନା ମତେ ଭଲ ଲାଗେନି କିନ୍ତୁ ମୋତେ କରିବା ପାଇଁ ତାକୁ ଭଲ ଲାଗେ ଟିକେ ମାନେ ସେ ଯୋଉ ପୁପୁତିଆ ମାନେ ଲାଗେ ନା ସେ ମତେ ଭଲ ଲାଗେ। ଖେଳିବା ପାଇଁ ମାନେ ଖେଳିଲା ଟାଇମ ରେ କରିବା ପାଇଁ ତ ଭଲ ଲାଗିବ ଦେଖି। ଖେଳିଲାତି ଲାଗେ ସେଥିପାଇଁ ମୁଁ ପୁରା ବଢିଆ ସେ ତାକୁ କରାଇ ବସି। ସେ କଦଳୀ ପତ୍ର ଆଣିକି ତାକୁ ଏମତି କରେ ଆଉ ସେ କ ହଁ ସେଇଟା ମତେ ଭଲ ଲାଗେ। ଧରିକି ମାନେ ଇଏ କରିବା ପାଇଁ ତ ସେଥିପାଇଁ।
ହୁଁ ଆଉ ରଜ ମାନ ତ ସଜବାଜ ସବୁ ଝିଅ ମାନେ। ସଜ ବାଜ ହେବେ ତିନି ଦିନି ତିନି ଦ ରଜ ତିନି ଦିନ ଆଙ୍କ ରଜ।
ର ପଛନ୍ତି ରଜ ମଉଜ ରଜ ଉତ୍ସବ ରଜ ମଉଜ ପହିଲି ରଜ ଆଉ ନା କଣ?
ପାଞ୍ଚ ହଳ ଡ୍ରେସ ସରି ତିନି ହଳ ନେଖା ଡ୍ରେସ କରିବେ। ଶାଢି କିଏ ଡ୍ରେସ୍, ଆଉ ତିନି ଦିନିଆଙ୍କ ସବୁ ଅଲଗା ଅଲଗା ଆଇଟମ୍। ଆଇଁଷବାର ଥିଲା ଆଇଁଷ ସାଧାର ସାଧା ଏମିତି
ପିଠା ହବ ପିଠା ହବ ପିଠା ମଟର ତରକାରି। ଚକୁଳି ପିଠା ହଉ କି ସେ ଇଟିଲି ପିଠା ହଉ ଖାଇବେ ଆଗ ଚକୁଳି ପିଠା ମଟର ତରକାରୀ। ଆ ଖାଇବେ ତା, ତାପରେ ଚିକେନ୍ ଫିକେନ୍ ଯେ ବାରଥିବ ଚିକେନ୍ ମଟନ୍ ମାଛ ହବ ଆଉ ନହଲେ ଏବେ ତ ନୁଆ ନୁଆଡି ଖାଉନା ହେଲା ଏ ପୁର ମୋମ ହ ଦୁ ହେଇଟି
ହଁ ହଁ ହଁ ମଣ୍ଡା ପିଠା ମଣ୍ଡା ପିଠା ସେଟା ମମୋ ବା
ମୋମୋ ଟା ହଁ ମୋମୋ ଟା ଏବେ ଖାଉଛନ୍ତି ସେଇଟା ଖାଇକି ତ ଦେହ ଖା ଖରାପ ହଉଛି ଆଉ ମୋମୋ କେମିତି କରନ୍ତି ତମେ ଜାଣିଛ ନା ଜାଣିନ
ହଁ ହଁ ମଇଦାରେ
ହୁଁ।
ଆରେ ତ ଆଜିକାଲି ମିଳୁଛି ଖାଲି ଆନୁଛନ୍ତି ସିଝେଇ ଦଉଚନ୍ତି ଦେଇ ଦଉଚନ୍ତି।
ଅ ନାଇଁ ମୋମୋ ବି ଭଲସେ କରନ୍ତି ମୋମୋ ଭଲ ଲାଗିବ ମୋ ମୋଟା ବି ମୋମୋ ଚଟଣିୀ ଟା ବି କହନ୍ତି ମିଉନି ମି ମିୟୁନିଜ ତ କେମିତି କରନ୍ତି ମୁଁ ଜାଣିନି କିନ୍ତୁି ଭଲ ଲେ ଖାଇବା ପାଇଁ ଅଧିକ ମିୟୁନିଜ୍ ଟା ମୋମୋ ସହିତ ମିୟୁନିଜ ଟା କିନ୍ତୁ ମୋମୋ ସହିତ ଚଟନି ଟା ରାଗ ରାାଗେ ନାତ ଭଲନ ମୁଁ ଭଲ ଲାଗେ ସେଟା କେମିତି କରନ୍ତି ମୁଁ ଜାଣିନି ତମ ଟିକେ କାହାକୁ ପଚାରି ତମେ ଜଣିଥିବ ମୋତେ କହିବ କେତେବେଳେ ଆଉ।
ହୁଁ।
ପେ ଏବେ ର ଯୋ ମେହେନ୍ଦୀ ଫେହେନ୍ଦୀ ଟିକେ ଲଗେଇବା ପାଇଁ ଯାଏ
ହଁ ମତେ ଆସେ ଭଲ ପାଇଁ ଲଗେଇବା ପାଇଁ ତମ ପାଖରେ ଥିଲେ ତମ ଘର ହେଇଥିଲେ ମୁଁ ଯାଇ ଲଗେଇଥାିହଲେ ଆଉ।
ହୁଁ ମେହନ୍ଦୀ ତ ଲଗେଇ ମତେ ଆସ ଯେ ଏତେଲା ହେ
ାଇ ମତେ ପୁରା ଭଲ ସିମ ହେ ଆସେ ମୁଁ ପୁରା ଦେଖି କି ଯୋଉଟା ରିଷ୍ଟ ସେଇଟାକୁ ଆଙ୍କିଥିବି
ହଁ କି ଆଉ ତାହେଲେ ଏଇ ବର୍ଷ ରଜରେ ମୁଁ ତ ଲଗେଇଦବ ଟିକେ ଆଉ
ହଁ ତମେକୁ ଯିବି ଦେଖ ତମ ଘରକୁ ଦେଖି ଯିବି ତମକୁ ତମର ତମ ଘରକୁ ପଳେଇଥିବ ଆଉ ତମ ଘରକୁ କେମିତି ଯିବି ମୁଁ
ନା ନା ମୁଁ ରଜ ଦିନ ଯଦି ହବ ଯିବି ନା ଆଉ କଣ ଆଗୁଆ ଯାଇଥିଲ।
ଓ ହୋ।
ମୁଁ କହିବି ମୁଁ ଯଦି ଯାଏ ଆଗୁଆ ତାହେଲେ କହିବି ମର ତମକୁ ଫୋନ କରିକି କହେ ଯେ
ହଁ ଆଉ କଣ ରଜତ ଆଉ ଡ୍ରେସ୍ ପତ୍ର ସବୁ କରିସାରିଲଣି ନା ଶାଢୀ ଫିଡି ଆଣିସିଲଣି ନା ତମ ପୁଅର
ନା ନା କିଛି ଆଣି ନ ଆନୁ ଆାଣିବୁ ଆଉ
ହୁଁ।
ତମରା
ମୁଁ ମୁଁ ଆଣିନି ଆଣିବି ଯାଇକି ଆଉ ଏବେ ତ ଆଣିନି ଡ୍ରେସ ଆଉ
ହୁଁ,
ହୁଁ,
ଦେଖିବା ମମର ତ କଣ କହୁଥିଲେି ପୁଣି ରଜକୁ ପଡିଯିବ ବୋଲି।
ପୁରୀ ଯିବ ଓହୋ, ହଁ ଭଲ ବୁଲ ଏବେତ
ହୁଁ ଯୋଉ ଗରମ ହଉଛି ଯେ ମୁଁ ଯାଇଥିଲି ତ ଏବେ ଦେଖିବା। ରଜକୁ ସେଥିପାଇ ଘରକୁ ଯମି ବୋଲି ଭାବିଛି ସବୁ ଭଉଣୀ ଆସିବେ ତାହେଲେ ଯିବି ଆର ବର୍ଷକୁ ଡାକିଥିଲେ ମୁଁ ଯାଇନି। ଏ ବର୍ଷ ଟିକେ ଦେଖିବା ଯଦି ଯାଏବ ସେଇ ଦିନେ ଦିଦିନି କି ଚାରି ଦିନ କାରଣ ଛୁଆଙ୍କ ସ୍କୁଲ ସବୁ ଖୋଲା ହେଇଯିବ।
ହଁ ରଜ ଫଳ ତ ସବୁ ଛୁଆଙ୍କର ସ୍କୁଲ ଖୋଲା ହେଇଯିବ। ସ୍କୁଲ ଖୋଲା ହେଲା ପରେ ଆଉ ଯାଇପାରି ହବନି।
ଖାଇଯିବା ଯଦି ଯାଏ।
ହୁଁ, ରଜ ତ ବୁଲିବା ଆଉ ଏବେ ଆମର ତ ସବୁଠାରୁ ରଜ ହିଁ କହିବାକୁ ଗଲେ ଭଲ ଗୋଟେ ରଜରେ ବୁଲା ଖେଳା ଛି
ହଁ ଆଉ ଆମର ଏଠି ଅଗ ନା ଗୀତ ନାଚ ସବୁ କର ଫର୍ସ ନ ହୁଏ।
ଭଲ ପୁଚି ପୁଚି ଖେଳ କମ୍ପିଟିସନ ହେଉଥିବ।
ତେ କରନ୍ତି ଆଉ କଣ କରନ୍ତି ମୁଁ ତ ଆର ବର୍ଷ ଯାଇନଥିଲି ଆଉ ଏବେ ଜାଣିନି ସେତେ।
ଉ ହୁଁ ଆଉ କଣ?
ଆଉ କଣ ଏଇ ଯୋଉ ଗରମ ହଉଛି କି ରଜ କରିବେ ମଣିଷ ନା ନୂଆ ଖଣ୍ଡ ପିନ୍ଧି ହବ ନା କୁଆଡେ ବୁଲି ପାରିବ।
ବାହାର ଯିବନି ସମସ୍ତେ ର ମୋ ଯା ଖସୁ ଖସୁ ବାହାରେନି ଏତେ ମୋ ବୋଉ ଦ ହେ ବା ଅସୁ ଅସୁ ବାହାରାରେି ଯାଉ ଯେତେ ଗରମ ହେଲେ ବି ଯ ଆମର ପଶୁ ବାହାନ ସେଇଟା ମତେ ଟିକେ ଭଲ ପଶୁ ବାହାନ ତ ମଝି ରୁମ ଚମଚ ଛରିଲା ଏମିତି ଲାଗିବ ଏମିତି ତ ମୁହରେ ମେ ମୋର ଏମିତି ବ୍ରଣ ବାହାର ଯାଉଛି ଭଲ ଲାଗୁନି ଯାହା ଆଉ ଖସୁ ବାହାରିଲେ ମୁଁ କଥା ଟା ନଉଛିୁ କଣ କଣ କରିମି
ଆଇଷ ଆଇଷି ମୁହଁରେ ଘସ ଗରମରୁ ଭ ହଁ ଆଇଷ ବି ଭଲ ନା ମୋ ପାଇଁ
ହଁ ମୁଁ ଲଗଉଥିଲି ମଝେ ବି ଆଇସ୍ ଲଗେଇଥିଲି। ତ କମିଯା ମୁଁ ସେ ପାଇଛି। ଥି ହଁ ଏଥରକ
ହ ଚନ୍ଦ୍ର ମୋର ଗରମ ରରୁ ବାହାରାରେ ପଡେ ତମେ ଖରା ଦିନ ତମେ କହୁଛ ବାହାରୁଛି ମୁଁ ସେଇଥି ତ ଆଇସି ଲଗ ତମ ସ୍କ୍ରିିନ ପାଇଁ ଭଲ ରହିବ।
ହୁଁ ହଉ ତାହେଲେ ମୁଁ ରଖୁଛି ଟିକେ ମୁଁ ଟିକେ ଯାଉଛି ଯିବି। ଟିକେ ଆସିଲେଣି ନା ତାଙ୍କେ ଖାଇବାକୁ ଦେବି ତାଙ୍କୁ ଇଏ ଯାଇକି। ହଉ ତାହେଲା ଆ।